ହାଲୋ।
ହାଲୋ ହଁ।
କଣ କରୁଚୁ?
ଏଇଠି ରୋଷେଇ ବସେଇଚି ଆଉ ରୋଷେଇ ବସେଇଚି।
କଣ ଆଇଟମ?
ଆଜି ଭାତ ଅ। ପୋଟଳ ଭଜା ଆ ସାପୁଆ ପୋଟଳ।
ସାପୁଆ ପୋଟଳ କଣ କିଲୋ?
ହେଇ ଯଉ ନମ୍ବା ନମ୍ବା ପୋଟ୍
ଆଲୋ ସାପୁଆ ଛଚିନ୍ଦ୍ରା?
ହଁ ସଚିନ୍ଦ୍ରା।
ଆମ ଆଡେ ନାହିଁ।
ହ୍ୟାଲୋ ହୁଁ ଭଜା ଆଉ ଛତୁ ଭଜା। ଆଉ ଛତୁ ଭାଜିିଛି ଆଉ। ଛତୁ ତେଲ ଜିରା ସୋରିଷ ଫୁଟଣ କରିକି ପିଆଜ ପକେଇକ କି ତାପରେ ଛତୁ ପକେଇଦବା ତାପରେ ଲୁଣ ହଳଦୀ ଲଙ୍କାଗୁଣ୍ଡ ଟିକେ ଆ ମସଲା ଗୁଣ୍ଡ ଟିକେ ଆଉ।
ହୁଁ ଆଉ ପୁଅ କଣ କରୁଚି?
ପୁଅ ଏଠି ଖେଳୁଚି।
ଆଉ ସମସ୍ତଙ୍କ ଦେହ ଭଲ ଅଛି।
ହଁ।
ଆଉ।
ଆଉ ହଁ।
ଆଉ ରଜକୁ ତମର କୋଉ କୋଉ ପିଠା କରିଥିଲ?
ଆ ରଜରେ ବରା ଇଟିଲି ଚପ
ଚପ୍ କରିଥିଲ।
ହଁ।
ଚପ କେମିତି ହଵ?
ଉ ଚପ ପଥମେ ଆଳୁ ମଟର ଆମେ ସିଜେଇଦବା।
ହୁଁ।
ହୁଁ ଆଳୁ ମଟର ସିଝେଇକି ଆମେ ଭୃସଙ୍ଗ ପଞ୍ଚୁ ଫୁଟଣ। ତେଲ କଡେଇ ବସେଇକି ତେଲ ପକେଇକି ତେଲ ତାତିଲାଠୁ ପଞ୍ଚୁ ଫୁଟଣ ଶୁଖିଲା ଲଙ୍କା ଭୃସଙ୍ଗ ଫୁଟେ ଫୁଟଣ କରିଦବା ତାପରେ ପିଆଜ ଆଉ ଅଦା ରସୁଣ ଛେ ଚା ହୁଁ ପକେଇକିଦବା। ତାପରେ ଆଳୁ ପକେଇକି ତାକୁ ଭଲ କିନି ମସଲା ଗୁଣ୍ଡହେକା ସବୁ ପକେଇକି କଷେଇ ଦବା କସେଇକି ତାପରେ ଗୋଲ ଗୋଲ କରିକି ବେସନ ରେ ଲଙ୍କାଗୁଣ୍ଡ ଟିକେ ହଳଦୀ ଟିକେ ଲୁଣ ଟିକେ ଖାଇବା ସୋଢା ଟିକେ
ହଁ।
ଠିକ ହେଲା ଲାଖେ ବ କରିକି
ହୁଁ।
ତାପରେ ଚପ କ ତେଲ ତାତିଲାଠୁ ଛାଣିବ ଆଉ।
ହୁଁ।
ତତେ ପୋଟଳରେ କଣ ରେସିବି ଆସିଛି ଜାଣିଛୁ?
ପୋଟଳରେ ହଁ। ପୋଟ ପୋଟଳରେ ତ ଏମିତି ପୋଟଳ ତରକାରୀ ଜାଣିଛି ଆଉ ପୋଟଳ କୁର୍ମା ଜାଣିଛି।
ପୋଟଳ କୁର୍ମା କେମିତି କରୁଚୁ?
ପୋଟଳ ସେମିତି ପନେ କାଟିଦେବ ପୋଟଳ ପ୍ରଥମେ। ତାପରେ ତାକୁ ଟିକେ ମାନେ ଭାଜିଦବ ଟିକେ ଭଲରେ ଟିକେ ଛାଣିଦବ। ତାପରେ ସେ ଏଥିରେ ଚାରୁମଗଜ କାଜୁ ତାପରେ ଆଉ ସବୁ ଏ ବାଦାମ ଏଗୁଡା ସବୁ ଗ୍ରାଇଣ୍ଡିଙ୍ଗ କରିବ। ଆଉ ଯଦି ସାଧାରେ କରିବାକୁ ଚାହୁଁଛ ଜିରାକୁୁ ଓଦାରେ ଖାଲି ଗ୍ରାଇଣ୍ଡିଙ୍ଗ କରିକି କଷେଇକି କରିବ ଆଉ ପୁସ୍ତକ ବି ବାର୍ତା ହବ।
ହଁ।
ହୁଁ।
ଆଉ କିଛି ଜାଣିନୁ
ଆଉ ପୋଟଳ ଆମର ଦିନେ ବି ପୁରା ଗୋଟା ଭଜା ହେଇଥିଲା ମାନେ ପୋଟଳକୁ ପୁରା ଷ୍ଟାର ଭଳିଆ କଟା ହେଇଥିଲା ଏପଟୁ ଏପଡୁ ଏପଟୁ ଏପଡୁ।
ହୁଁ।
କଟା ହେଇକି ତାକୁ ମସଲା ଗୋଳା ହୋଇକି ଗୋଟା ଏମିତି ଭଜା ହେଇଥିଲା। ୟୁଟ୍ୟୁବ ରୁ ଦେଖିକି ଭାଜିଥିଲୁ।
ମସଲା ଗୋଳେଇକି କି ମସଲା ଗୋଳେଇଥିଲୁ?
ଏଇ ଯୋଉ ଏ ଭା ଅରୁଆ ଚାଉଳ ବାଟିକି।
ହଁ।
ସେଇଥିରେ ସବୁ ଟିକେ ମସଲା ଗୁଣ୍ଡ ପକେଇକି ଅଦା ରସୁଣ ଛେଚିକି ପକେଇଥିବ।
ହୁଁ ପିଠ
ହଁ।
ହୁଁ।
ଆଉ ଏବେ ତ ମୁଢିକୁ ସୁଜିରେ ଆମେ ବରା କରିଥିଲୁ ଆଉ।
ହୁଁ କେମିତି କରିଥିଲ?
ପ୍ରଥମେ ମୁଢିକୁ ଗ୍ରାଇଣ୍ଡିଙ୍ଗ କରିଦବୁ ତାପରେ ସୁଜିକୁ ଚଲେଇ ଦେଉ ସେଇଥିରେ ପିଆଜ ଆଉ ଟିକେ ଅଦା ରସୁଣ କଞ୍ଚା ଲଙ୍କା ଛେଚିକି ପକେଇ ଦଉ ବୃସାଙ୍ଗ ପତ୍ର ଟିକେ ଜିରା ପକେଇ ଦବୁ ତାପରେ ଯେମିତି ବରା ଯେମିତି ଛାଣୁଛୁ ସେମିତି ଛାଣିଦବୁ
ହୁଁ ଆଉ ଇଏ ଜାଣିଛୁ କରି ମୁଁ ଦେଖିଥିଲି ପୋଟଳ ଚପ ଜାଣିଛୁ ହଉଛି କି ନାଇଁ?
ନା।
ହୁଁ ହୁଁ। ପୋଟଳ ଯ ପୋଟଳ ର ମଞ୍ଜି ଟା ଭିତରୁ ବାହାର କରିଦବା।
ହୁଁ।
ବାହାର କରିକି ତା ଭିତରେ ଯେମତି ଆଳୁ ଆମେ ଯେମିତି ଚପ ପାଇଁ କଷା କରୁଛେ। ହଁ।
ହଁ।
ଏମିତି ବେଶୀ ନାହିଁ ଖାଲି ଆଳୁ ଏତ ସବୁ ମସଲା ଗୁଣ୍ଡା ଦବା ଛିଞ୍ଚି ଦେଇକି ଭିତରେ ପୁର ଦେଇଦବା।
ହଁ।
ପୁର ଦେଇ ଦେଇକି ବେସନ ଗୋଳେଇକି ଛାଣିଆ।
ହୁଁ।
ହୁଁ।
ଆଉ ତୋତେ ବିସ୍କୁଟ୍ କେକ୍ ବନେଇ ଆସିଚି?
ନାଁ।
ହଁ ଆମର ଯୋଉ ମେସିନ୍ ଅଛି ଓଭାନ ଅଛି। ସେଇଥିରେ ଆମେ ବନେଇ ଦଉଚୁ।
ହୁଁ କେମିତି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
କୋଉଥିରେ ତେ ଲୁଣ ପକେଇବୁ?
ତେଲରେ ଟିକେ।
ହୁଁ।
ତତଲା ତେଲରେ ଟିକେ ଲୁଣ ପକେଇଦବୁ ଆଉ ପୁରୀ ଟା ଖାଇବାକୁ ବି ଟେଷ୍ଟ ଲାଗିବ। ହୁଁ। ଦେଖିବୁ ଏମିତି କରିବୁ ଆଉ।
ଆଳୁ କଷା?
ଆଳୁ କଷା ଆମେ ପିଆଜ ପିଆଜ ହେଲା ପରେ ଅଦା ରସୁଣ ଛେ ଚା ପକେଇଦବା ତାପରେ ଲଙ୍କାଗୁଣ୍ଡ, ଜିରାଗୁଣ୍ଡ, ଧନିଆଗୁଣ୍ଡ, ହଳଦୀଗୁଣ୍ଡ ଆମେ ସବୁ ଯାହା ମସଲା ସବୁ ଅଛି। ପକେଇଦବା ଟମାଟ ଟିକେ ପକେଇଦବା ତାପରେ ସିଝା ଆଳୁ ହୁଁ ଉନ୍ ପକେଇକି କସା ଆଉ।
ହୁଁ।
ହୁଁ ଛତୁ ବେଶର ଜାଣିଛୁ?
ହୁଁ। ମୁଁ ଆମ ଘରେ ଏବେ ଗୋଟେ ନୂଆ ଷ୍ଟାଇଲ ରେ ଛତୁ ବେସର କରିଥିଲି ଯେ ପୁରା ହୋଟେଲ ଭଳିଆ ଲାଗୁଥିଲା।
କେମିତି କରିଥିଲୁ?
ପ୍ରଥମେ ତେଲ ପକାଇଦେଲି
ହୁଁ।
ତାପରେ ଟିକେ ସୋରିଷ ଫୁଟେଇଦେଲି
ହୁଁ।
ତାପରେ ପିଆଜ ଟିକେ ପକାଇଦେଲି ପିଆଜ ଟିକିଏ ନାଲି ପଡି ଆସିଲା ବେଳକୁ ଟମାଟୋ ପକେଇଦେଲି ଟମାଟୋ ଭାଜି ହେଇଗଲା ବେଳକୁ ଛତୁ ପକେଇଦେଲି ଛତୁ ପକେଇ ସାରିକି ସେଇଥିରେ ଲୁଣ, ହଳଦୀ ପକେଇକି ଏମିତି ଭାଜିଲି।
ହୁଁ।
ଭାଜିଲି ତାପରେ ଏଠୁ ଉଁ ଛତୁ ଟିକେ ମାନେ ପୁରା ନସି ହେଇ ଆସିଲା ବେଳକୁ
ହୁଁ।
ତାପରେ ଇଏ କଲି ଉ ଯୋଉଁ ବେସର ରେ ଅଦା, ରସୁଣ, ଜିରା, ଶୁଖିଲା ଲଙ୍କା, ସୋରିଷ ବାଟିଥିଲି ସେଗୁଡା ପକେଇଦେଲି ସେଇଥିରେ ଟିକେ
ଛତୁ ଭାଜିକି ତାପରେ ବେସର ପାଣି ଟା ଦେଲୁ ଆଉ
ହଁ ତାପରେ ସେଇଥିରେ ଟିକେ ଯୋଉ ମସଲା ଟିକେ ପକେଇଦେଲି ଆଉ।
ହୁଁ।
ମସଲା ପକେଇଦେଲି ତାପରେ ପାଣି ଦେଇ ଫୁଟିଲା ବେଳକୁ ଆମ୍ବୁଲା ପକେଇଦେଲି ଆଉ।
ଛତୁ ମସଲା ଆଉ।
ନାଇ ମ ଇଏ ମସଲା
ମସଲା ବେସର ମିଶା ଆଉ
ହଁ କିନ୍ତୁ ଲାଗୁନଥିଲା ମସଲା ଟୋଟାଲି ବି
ହୁଁ।
କାରଣ ମୁଁ କଷେଇଲା ଭଳିଆ ଏତେ ବି ମସଲା ପକେଇ ନଥିଲି ଜଷ୍ଟ ହାଲକା ହାଲକା।
ହଁ।
ହୁଁ। ଆଉ ତମ ଆଡେ ଏବେ କୁଆ ବୁଲିବାକୁ ଯାଇଥିଲୁ କାଲି?
ମୁଁ ଦଶପଲ୍ଲା ଯାଇଥିଲି ଡ୍ୟାମ।
ହୁଁ ଡ୍ୟାମ ରେ କଣ କଣ ଦେଖିଲୁ?
ଡ୍ୟାମ ରେ ଗଲା ବେଳକୁ ହରିଣ ଅଛି। ଆଉ ତାପରେ ଏବେ ଗୋ ହାତୀ ନାହିଁ ଆଉ ଗୋଟେ ଏବେ ଶିବ ଟାଚୁ ହେଇଛି।
ହୁଁ।
ହୁଁ। ଦେଖିଲି ହୁଁ।
ହଉ ଆଉ। ଆଉ ଦଶପଲ୍ଲା ରୁ କଣ ଆଇଲୁ କାଲି?
ଦଶପଲ୍ଲା ରୁ କଣ ଆଣିବି ଡ୍ୟାମ ରୁ ମିକ୍ସିଚର ଆଣିଲି ଆଉ।
ହୁଁ।
ହୁଁ। ଆଉ ଖାଇପିଇକିି ବୁଲିକି ଆସିବା କଥା ଆଉ।
ହୁଁ।
ହୁଁ।
ଆଉ ବିଭୁତି ଭାଇ କଣ କରୁସନ୍ତି?
ହଁ ଥିଲେ କୁଆ ଗଲେ କେଜାଣି ଦେଖିନି?
ଆଉ ତୋ ଶାଶୁ ଶ୍ୱଶୁର?
ସବୁ ବାହାରେ ଅଛନ୍ତି ଆଉ ହୁଁ। ହଁ ହଉ ଆଉ ହଁ।